ହାଲୋ।
ହଁ କୁହ ହଁ।
ହଁ ଦିଦି କୁହ।
କଣ କରୁଛ କି?
ମୁଁ ଏଇ ବସିଥିଲି ଆଉ ତମେ?
ଏଇ ବସିଛି।
ଉଁ ହୁଁ। ଆଉ ରଜ ପାଇଁ ସବୁ କିଣି ସାରିଲଣି?
ହୁଁ ନା କିଛି କିଣା ହେଇନି। ହେଇନି ହବ ହଁ ହବ।
ଉଁ ହୁଁ ବୁଲିବାକୁ କୁଆଡ଼େ ଯିବ?
ହୁଁ ଏଠି ସାଙ୍ଗ ମାଙ୍ଗ ଏତେ କମ ନା ଗାଁରେ କେହି ନାହାନ୍ତି ସାଙ୍ଗ ଯେ। କୁଆଡ଼େ ଯିବୁ ବୁଲିବାକୁ ସାଙ୍ଗରେ ଯୋଉମାନେ ବାହାର ସେମାନେ ସବୁ ବାହାରକୁ ପଳେଇଛନ୍ତି।
ଓହୋ।
ମୁଁ ଏତେ ଯାଏନି ତାପରେ ବି ହୁଁ।
ହୁଁ ବାପା ବି ଟିକେ ଆ ମୁଁ ଟିକେ ଷ୍ଟ୍ରିଟ୍ ନା ଟିକେ ଛାଡ଼ନ୍ତିନି ସାଙ୍ଗ ମାନଙ୍କ ସହିତ।
ହଁ ହଁ ଆମ ଘରେ ବି ସେମିତି
କଣ କରିବା କୁହନ୍ତୁ ବାପା ଏମିତି। ଜନ୍ତି ଆଉ।
ଦିଦି ଜାଣିଛ ଆଜି ଗୋଟେ ଦିଦିଙ୍କ ପାଖକୁ ଯାଇଥିଲି ହେଲା ମୁଁ କହିଲି ଲି ତମେ କଣ ବାହାରକୁ ବାହାରନି ହେଲା ଏମିତି ପଚାରିଲି ତା ସେ ମତେ କହିଲେ କି କହିଲେ କାହାର ବାହାରିବାକୁ ଇଚ୍ଛା ନଥାଏ ଅ କିନ୍ତୁ କିଛି ସମୟ ପରିସ୍ଥିତି ପାଇଁ ଏ ଏ ବୁଲି ପାରୁନୁ ଆଉ। ତ ସେମିତି ଆଉ ସମସ୍ତଙ୍କର ଇଚ୍ଛା ଥାଏ। ହେଲେ କିଛି ମାନେ ଏମତି ପାଇଁ ହୁଁ
ଖୁରି କହୁଥିଲେ ନାଁ ୟାର ଇଛାନଥିବ ଯେ ଘରୁ ବାହାରିକି ବାହାରକୁ ବୁଲିବା ପାଇଁ
ହଁ।
ସମସ୍ତଙ୍କର ଥାଏ।
କିଛି ନାଇଁ ଆମେ ଚାକେରି କଲେ ବୁଲିବା ହେଲା?
ହଁ ଆଉ ଆଗେ
ଦେଖିବ ଯିଏ ବୁଲୁ ନଥିବେ ସେ ଏକା ବେଳେକେ ବୁଲିବେ ପୁରା ଚାରିଆଡେ।
ହଁ ଠିକ୍ କଥା।
ମୁଁ ଏତେ କୁଆଡେ ବୁଲେନି।
ଘରେ ଜେଜେମା ହାରିକା ମତେ କୁହନ୍ତିନି ଝିଅ ବେଳେ ଘରୁ ବାହାରେନା ହେଲେ ବାହାହେଇସାରିଲା ପରେ ଭାରି ବୁଲିବ ସେ ହଉଚି ଏମିତି ଡବଲ ହେଇଯାଏ ବେ ବୁଲୁନି ବାହା ହେଇ ସାଇଲା ପରେ ଆଇ
ହୁଁ ହୁଁ।
ହୁଁ।
କୋଉଠି ଅଛ କି? ଟିକେ ଫାଙ୍କାକୁ ଆସୁ ନା।
ହଁ ଭଏସ୍ ଉଛି
ହୁଁ।
ହାଲୋ।
ହଁ।
ହଁ କୁହ।
ଶୁଭିଲା?
ହଁ ହଁ ଶୁବିଲା ଆଉ
ଆଉ ଖାଇସାରିଲଣି?
ହଁ ଖାଇସାରିଲି ଏବେ।
ତମ ସେଟି କଣ ପୂଜା ପର୍ବ କଣ ହୁଏ ଆଡେ
ତମ ସାଉଣ୍ଡ ଏତେ ଶୁଭୁ ନାହିଁ ତ।
ହାଲୋ।
ହୁଁ।
ସୁବିଲା?
ହୁଁ ହୁଁ।
ମୁଁ କହିଲି ତମର ସେଠି କଣ ପୂଜା ପର୍ବ
ଆମର ଏଠି ରଜ ହୁଏ ଅଷ୍ଟମୀ ହୁଏ ଖୁଦୁରୁକୁଣୀ ହୁଏ।
ନାଇଁ ରଜ କଣ ବଡ ଆକାରରେ ହୁଏ?
ନାଁ ଥରେ ହେଇଥିଲା ହେଲା, ଆମ ଗାଁ ରେ ଥରେ ହେଇଥିଲା, ଏମତି ଝିଅ ସବୁ ମିଶି ଟିକେ ପଇସା ଆଦାୟ କରିକି କରିଥିଲେ ହେଲା, ଏମିତି ଦୋଳି ଲଗେଇ ଦେଇଥିଲେ, ଦି ତିନିଟା ଦୋଳି ଲଗେଇ ଦେଇଥିଲେ, ଏମିତି ଏ ଷ୍ଟେଜ ବି କରିଥିଲେ, ଝିଅ ମାନେ ନାଚିବେ, ଖେଳିବେ, ପୁଚି ଖେଳିବେ ହେଲା, ଗୋଟେ ହଉଥିଲା କଣ ପ୍ରତିଯୋଗିତା, ଆଉ ରଜ ପ୍ରତିଯୋଗିତା ଆଉ। ହୁଁ ତାପରେ ଏମତି ନାଚ ଫାଚ ବି ହଉଥିଲା। ଭଲସେ ହେଇଥିଲା, ତାପରକୁ ଯିଏ, ସେ କରୁଥିଲେ, ସିଏ ଆଉ ମାନେ କଣ ବାହାରକୁ ପଳେଇଲେ ତ ଆଉ କିଏ କଲେନି ନିଅ, ଗୋଟିଇ ବର୍ଷ ହେଇଥିଲା କିନ୍ତୁ।
ଜଣେ ଲୋକ ହିଁ କରୁଥିଲା ସବୁକିଛି।
ନା ନା ସିଏ ବୁଝାବୁଝି କରିକି ସବୁ କରୁଥିଲା ନା ତ ସିଏ ପଳେଇଲେ ଆଉ ଏତେ ମନ ଦେଲେନି ତାପରେ ସେଇଟା ସେପଟ ସାହି ରେ ଆମ ଏପଟ ସାଇ ରେ ହେଇଥିଲା ଆମେ କରିଥାନ୍ତୁ।
ଉହୁଁ।
ତାପରେ ତାଙ୍କ ସେ ଏପଟ ସା ଇରେ କିଛି ହଉନି ନା ଆମ ଏପଟ ସାଇ ରେ ଖୁଦୁରୁ କୁଣୀ ରେ ହଉଛି ଭଲ ସେ ପୁରା
ଆ ହଁ।
ତମକୁ ତ ଡାକୁଚି ତମେ ଆସୁନ ଆଉ।
ହୁଁ, ହୁଁ, ହୁଁ।
ଏଇଥର ଆସିବ ହେଲା।
ହିଁ ଏ ଯଦି ରହିଲି ତ ଆସିବି ଆଉ
ଦିଦି ଜାଣିଛ ନା ସବିତା ଦିଦି ପୁରା କାମରେ ଲାଗି ପଡିଛନ୍ତି।
ସତରେ ନା କଣ
ହଁ,
ଆଛା ଏମିତି କି।
ମୋର ତ ଏତେ ଇଚ୍ଛା ନାହିଁ କଣ କରିବା।
ହଁ ଆଜି ଜଣେ ଫ୍ରେଣ୍ଡ ଯୋଉ ମିଳୁଥିଲେ ଯୋଉ ଏଠି କ୍ଲାସରେ
ହୁଁ।
ଥ୍ରୀ ଯିଏ ତାଙ୍କର ଅଲରେଡି କମ୍ପ୍ଲିଟ ହେଇ ସାରିଲାଣି।
ସତରେ?
ହଁ।
କରିନି।
ଆଛା ଆମର ଯାହା ହବା କଥା
ହଉ କିଛି ନାହିଁ ଆମେ ବି କରିଦବା।
ହଁ-ଅ।
ହଁ, ଥରେ ଆରମ୍ଭ ହେଇଗଲେ ଶେଷ ହେଇଯିବ ଆଉ।
ଆ ସ ହ ହ ହ
ଆଉ କଣ କୁହ?
ନାଁମ ସେଠି କୁଞ ହୁଏ ପା।
ହଁ, ହଁ ଜାଣିନା କି ତମେ ଆସ ନ କି?
ହଁ ମୁଁ ମାମୁଁ ଘରୁ ଯାଇଛି କେତେଥର ମାମୁ ଯାହା ସହିତ ହୁଁ ମୁଁ ତ ଯାଇଥିବି ସେ ବି ଦି ତିିନିଥର ବେଶୀ ହେଇଯିବ।
ଓ ହୋ।
ହୁଁ, ହୁଁ। ଓହୋ କଣ ଭଲ ଲାଗେ ନା ଦେଖିବାକୁ?
ହଁ କୁଞ୍ଜ ତମ ଗୋଟେ ଜାଗା ତ ନଥାଏ ନା ଦି ତିନିଟା ଜାଗାରେ ହୁଏ। ହଁ ଏଠି ସାଡିକି ଯିବୁ ପୁଣି ଗୋଟେ କିଲୋମିଟର ଦୂରରେ ପୁଣି ଗୋଟେ ହୁଏ।
କୁଆଖିଆ ମହୋତ୍ସବ ଠାରୁ ଭଲ ଲାଗେ ତ!?
ହଁ ହଁ ହଁ।
କିନ୍ତୁ ସେପଟ ପିଲା କହିବେ ଆମର ଭଲ ହୁଏ ତମର ଭଲ ହୁଏନି।
ସମସ୍ତେ ସେମିତି କହିବେ ଆମ ଏଠିଗ୍ରାମ ମହୋତ୍ସବ।
ହୁଁ- ହୁଁ।
କିନ୍ତୁ ବହୁତବଡ ଆକାରରେ ହୁଏ।
ହୁଁ ହୁଁ।
ମୁଁ ଏଇଟା କହିଥିଲି ଏତିକି ଯେ ତାଙ୍କ ପଡିଆ ଟା ଗୋଟେ ଜାଗାରେ ଠାକୁର ଗୋଟେ ଜାଗାରେ ସିଏ।
ମତେ ଲାଗେ କି ଆମର ଯୋଉ ଯାତ୍ରା ଟା ହୁଏ ସେଇଟା ଭଲସେ ହୁଏ।
ହଁ ହଁ ହଁ ସେଇଥିପାଇଁ ତ ବେଶୀ ଯାତ୍ରାଟା ପାଇଁ ହିଁ କୁଞ୍ଜ ବେଶୀ ଫେମସ୍।
ହଁ ମାନେ ଏତେ ପାଟି ଆସୁଥିବେ ଚାରି ପାଞ୍ଚଟା ଗୋଟେ
ହୁଁ କୋଣାର୍କ, ତୁଳସୀ। ଆହୁରି ଏମିତି।
ଦେଖ ନାହିଁ।
ନା ମୁଁ କେବେ ଯାାଇନି କେବେ ବି ନୁହେଁ।
କେବେ ବି ଦେଖିନ ଯାତ୍ରା।
ନା ଆମର ଏଇ ପାଖରେ ହେ ମତେ ଭଲ ଲାଗେନି ରାତି। ଅନିଦ୍ରା ହେଇଯିବ ଲାଗି। ହଁ ହଁ କେତେ କି ତିନି ଚାରି କିଲୋମିଟର ପା।
ମୋ ଇଛା।
ତମେ ଯୋଉଁ ଦିନଆସିବ ଏଥର ପୂଜାରେ ମତେ କହିବ ମୁଁ ବି ଯିବି।
ହଁ ହଁ ଆଜ୍ଞା।
ସାଙ୍ଗ ହେଇକି ବୁଲିବା ଆଉ।
ହଁ ମାନେ ତମେ କେବେ ବି ଯାତ୍ରଦେଖିନ?
ନା ମତେ ଭଲ ଲାଗେନି ରାତି ଅନିଦ୍ରା ହେଇ ଦେଖିବା ଲାଗି। ଏଠୁ ସବୁ ଯାଆନ୍ତି ଘର ଲୋକ ବି ଯାଆନ୍ତି ମୁଁ ଯାଏନି।
ଆଛା ଦେଖିବା କଥା ନା ଥରେ ଥରେ ଅନୁଭୂତି ସବୁ ଜିନିଷସରେନବା କଥା।
ହଁ ଦେଖିବା ତମେ ଗଲେ ଆମେ ଯିବା ଆଉ ମିଶିକି।
। ଏଇ ମୁଁ ମୁଁ କେବେ ଦେଖେନା ସେଠି ମାନେ ବାହାରେ ଏତେ ଦୂରକୁ ଯାତ୍ରା ପାଇଁ। ପଟିକୁଲାର ଗୋଟେ ଯାତ୍ରା ପାଇଁ ମୁଁ କେବେ ଯାଏନି। ମାମୁଁ ଘର ପାଖରେ ଗୋଟେ ହୁଏ ମାମୁଁ ଘର ଦୁଆରେ ସାମ୍ନା ପାଖରେ ଯୋଉଠି। ପୂଜା ହୁଏ ନୃସିଂହ ପୂଜା ତ ସେପଟେ ଯାଉଥିବ ଦେଖିଥିବ ନୃସିଂହ ପୂଜା।
କୋଉଠିକି?
ମାମୁଁ ଘର ପାଖରେ ତମେ ଯୋଉ ବାଟରେ ଯାଉଛ।
ହଁ ହଁ ସେଠି ହୁଏ ହଁ ମୁଁ ଜାଣିଛି।
ହଁ ତ ସେଇଠି ମାମୁଁଘର ଟା ନା ତ ସେଇଠି ମାମୁର ପାଖରେ ସେଇଠି ଦେଖିବ।
ହଁ ମୁଁ ଜାଣିଚି ସେଏଟା ତ ବହୁତ ଭଲ ଆକାରରେ ବି ହୁଏ।
ହଁ ହଁ କିନ୍ତୁ ହୁଏ ବହୁତ ପୁରୁଣା ନା ବହୁତ ବହୁତ ଆଗରୁ ହେଇ ହେଇ ଆସିକି
ଯୋଉଟା ପରମ୍ପରା ରହିଆସଛି ଆଉ।
ହଁ। ଏଇଠି ହିଁ ପର୍ଟିକୁଲାର ଦେଖେ କାହିଁକି ସେଠି କୋଟ ଯିବାକୁ କେ ନିଏ ନବାକୁ ନଥାନ୍ତି ନା। ତୋ ମନ ଇଚ୍ଛା ରେ ଜା ସବୁ ହୁଏ ସେଇଥିପାଇଁ। ଆଉ କୋଉଠି ବାହାରେ ପଥିଲାଲୋ ଯାତ୍ରା କାଇଁ ଦେଖିନି।
ହଁ ସେଠି ଭଲ ହୁଏ ମୁଁ ବି ଯେତେବେଳେ ଯାଏ ଆଗରୁ କୋଚିଙ୍ଗ କ ମୁଁ ସେଇଠି ଦେଖେ ମାନେ ପୁରା ଜାମ୍ ହେଇଯାଇଥିବ ସକାଳୁକୁ ମାନେ ଗାଡି ଗୋଟେ ଥଆଇଯାଇଥିବ ଯେ ଆସି ହୁଏନି ବହୁତ ଜାମ ହୁଏ ଭଲ ହୁଏ।
ହୁଁ।
ଭାବ ତାଙ୍କର ନୃସିଂହ ଠାକୁର ରଖିଚନ୍ତି। ମୁଁ କହିଲି ଭାବ ତାଙ୍କର ନୃସିଂହ ଠାକୁର ରଖିଚନ୍ତି ସେଇ ଠାକୁର ମାନେ ଠାକୁର କଣ? ପୁରା ଯିଏ ଭଲସେ ରଖିପାରିବେ ସିଏ ରଖିବ ହଁ ଟା କି। ଆମର
ହେଲେ ସେ ତାଙ୍କର ଥିଲା ଆଗରୁ ଜଣିଛ କଣ ହିଁ? ଥିଲା ମୁଁ ଜାଣିଚି ଏ ଷ୍ଟୋରି ବିଷୟରେ ଟିକେ ଟିଏ ମୁଁ ଜାଣିଚି ହେଲେ ଭୁଲିଯାଇଚି ଏ ଯୋଉ ତ ସେ ଯୋଉ ଠାକୁର ଯିଏ ଥିଲେ ଯାହା ଘରେ ତ ସିଏ ତାଙ୍କର ସବୁ ଛାଡିକି ପଳେଇଲେ ବାହାରକୁ। ବାହାରକୁ ବୋଲି ମାନେ ଠାକୁରଙ୍କ ପୂଜା କରି ପାଇଲେନି ବାହାରକୁ ପଲୋଇଲେ ପ ହଁ ଜଣେ ରଖିଥିଲେ ସାହସ୍ରୀ ଠାକୁର।
ହୁଁ।
ନିଜର ରଖିଥିଲେ ତ ସେଥିରୁ ପୂଜା କରିପାରିଲନି ତ ସେ ଆଣିକି ମନ୍ଦିରରେ ଦେଇ ଦେଲେ। ସେଇ ମନ୍ଦିରରେ ପୂଜା ହଉ ହଉ ତାଙ୍କୁ କଣ ସ୍ୱପ୍ନା ଫୋପ୍ନା ହେଇକି କଣ ଏମିତି ହେଇକି ତାପରେ ବଢା ବଡ ହେଇକିନା
ସେଇଥିପାଇଁ ଆଉ ମୁଁ ଯେ
ବହୁତ କଥା ହଁ ତା ଭିତରେ ବହୁତ କଥା ଅଛି। କୁହେ ମୋ ଆଈ ସବୁ ଗପ ଭଳିଆ କୁହେ ହେଲେ ମୋର ଏତେ ମନ ନାହି ସବୁ ଭୁଲିଗଲିଣି।
ହଁ।
ହୁଁ।
ହୁଁ ହୁଁ ଆଉ କାଲି ଯିବ ନା?
କାଲି ନା କାଲି ମୋର ଗୋଟେ ପରୀକ୍ଷା ଅଛି।
ସତରେ ଯିବନି?
ହୁଁ ହୁଁ।
ମୁଁ ଭାବିଥିଲି ଗୋଟେ କରିବା ଲାଗି କିନ୍ତୁ ଏବେ ଗୋଟେ କରୁଚି ସେଥିପାଇଁ ମତେ ଜମା ଭଲ ଲାଗୁନି।
କଣ?
ମୁଁ ଗୋଟେ ଜିନିଷ ଟା ଭାବିଥିଲି କରିମି ବୋଲି ସେଇଟା ହେଇପାରିଲାନି। ଟିକେ ସିଚୁଏସନ ଖରାପ ପାଇଁ ମତେ ଏବେ ଲାଗୁ
ଆଚ୍ଛା।
ଛୋଟ ଥିଲେ ଠିକ୍ ଥିଲେ ବଡ ହେଲେ ଦୁନିଆ
ଛୋଟ ଥିଲି ରଜ ଏକ୍ସାଇଟମେଣ୍ଟ ପୁରା ଅଲଗା ପ୍ରକାର ଥିଲା ରଜ ରଜ ରଜ। ପାଗଳ ହେଇଯାଉଥିଲା ମଣିଷ। ଏଇକି ନା ରଜ ରଜ କଣ ରଜ କିଛି ଆଉଛି ଯାଉଛି ସବୁ ପଳଉଛି।
ସତରେ ମୁଁ ଏଇ ଦି ବର୍ଷ ହେଲା ଏତେ ଭଲସେ ମାନେ ନୂଆ ଡ୍ରେସ୍ ପିନ୍ଧୁନି କି କୁଆଡେ ଯାଉନି ମତେ ପୁରା ନର୍ମାଲ ଦିନ ଭଳିଆ।
ଏଇ ଖିନା ତ ଏତିକି ଟିକେ ନର୍ମାଲ୍ ଲାଗୁଛି ପ୍ଲସ ଥ୍ରୀ କମ୍ପ୍ଲିଟ୍ କରିସାରିଲା ପରେ ଆଉ ଟିକେ ନର୍ମାଲ୍ ଲାଗିବ।
ତା ମାନେ ତମେ ଜାଣି ସାରିଛ ସେଇଟା ବର୍ଷା ହେଲା ପରେ କଣ ହବ ବୋଲି।
ହଁ ଆକ୍ଚୁଆଲି ପରିବାର ଟା ପୁରା ମାନେ ଫାଙ୍କା ଫାଙ୍କା ସବୁ ଲାଗିବ। ଏଛୁଆ ଗୁଡାକୁ ମିସ୍ କର ସିମା ବାରକୁ।
ହୁଁ। ଯୋଉମାନେ ସବୁ ବୁଲୁଛନ୍ତି ତାଙ୍କର ବଢିଆ।
ହଁ ଗାଡି ଖଣ୍ଡେ ଖଣ୍ଡ ଥିବା ଦରକାର।
ଦେଇ ରଖୁଛି ଦେ
ହଁ ହଁ।